ହୁଁ।
ହୁଁ ଆରେ ଜନ୍ମଜୟ ଖାଲି ଫୋନ କରୁଛି, ହେଲା ମତେ କହୁଛି ତମର ସେପଟେ କୋଉଠି ମାନେ ଯୋଉ ଗୁଡାଖୁ ମିଳିବ? ନାଇଁ ତ ଏପଟେ। ହୁଁ ଗୁଡାଖୁ ମାନେ କଣ କଇଲୁ?
ଦେମି।
ଜାଣିନୁ? ପ୍ରାୟତଃ ଦାନ୍ତ ଘଷନ୍ତି ସେଇଥିରେ। ମାନେ ଗୋଟେ ପକାରିଆ ପେଷ୍ଟ ଆଉ। ସେ କଁ ହେଇଚି କି? ହଁ ସିଏ ମାନେ ସମସ୍ତେ ଆଜି ଯୋଉ ଆମର ଯୋଉ ସଡେଇ ରଖି ଯୋଉ ଫୋପାଡନ୍ତି ନି ବଲ୍ ଯୋଉ ଖେଳଟା।
ହୁଁ।
ସେଇଥିରେ ସେ ଖେଳୁଥିଲେ।
ହୁଁ।
ସଢ଼େଇ ଖେଳ ଖେଳିଛୁ ନା ଖେଳିନୁ କେବେ? ହଁ ତ ସଢ଼େଇର ରଖିକି ସେଥିରେ ଯୋଉ ବଲ ମାରିକି ଦୋଉଡନ୍ତି, ତାପରେ ତାକୁ ସଜାଡିବେ, ଯୋଉ ଏମତିଆ ସବୁ। ସିଏ ସେ ତାଙ୍କର ଖେଳୁଥିଲେ। ଇଏ ଖେଳିଲା ସମ ସମୟରେ ମାନେ ବଲଟା ମାରୁ ମାରୁ ଯାଇଁକି ଗୋଟେ ବିରୁଡି଼ ବସାକୁ ମାରି ଦେଇଛି।
ହୁଁ।
ସେ ବିରୁଡି଼ ଆସିକି ସିଧା ତା ବେକ କତିରେ କାମୁଡ଼ି ଦେଇଛି।
ହୁଁ।
ତା ତା ବେକଟା କତିରେ ପୁରା ଲଡୁ ଭଳିଆ ଗୋଟେ ଫୁଲି ଯାଇଛି ଆଉ।
ହୁଁ, ହୁଁ।
ତ ସିଏ ଯାଇଙ୍କି କଣ କଉଚି ଗୁଡାକୁ ମାରିଲେ ଭଲ ହେଇଯିବ। କାହାକୁ ବୋଧେ ପଚାରିଚି, କିଏ ବୋଧେ ତାକୁ କଣ କଇଛନ୍ତି ବୋଧେ କଉଚି ଆଉ।
ହଁ ପଚାରିବି ନହେଲେ।
ହଁ, ସେଇଟା ବ ଡ଼ଟା ହେଇଁ ଫୁଲିଗଲାଇ, ମୁଁ କଇଲି ଆରେ ତୁ ଗୁଡାକୁ ଫୁଡାକୁ ଛାଡେ, ତୁ ଭାଇ ମେଡିକାଲ ଯା ସେଠି ଦେଖେଇଲେ ସେ କଣ ଅଏଲମେଣ୍ଟ ଦେବେ, କି ମାନେ କଣ ମେଡ଼ିସିନ ଦେବେ, ଭଲ ହେଇଯିବ।
ମୋ, ଘିଅ ଟିକେ ଗରମ କରି ମାରିଦେଲେ ବି ଠିକ୍ ହେଇଯିବ।
ଭଲ ହେଇଯିବ, ଆଉ ତୁ ଏଇନା ଯାଉଛୁ ଗୁଡାକୁ ଖୋଜିଆକୁ, କଣ ଆଉ କହନ୍ତି ସିଟି ସିଏ ଯାଇଁକି ସେ ପୁରୁଣା କାଳିଆ ନିଶା ତାକୁ ଆଉ ଯାଇନି ଆଉ।
ହୁଁ।
କିନ୍ତୁ ଜନ୍ମେଜୟର ଗୋଟେ ଜିନିଷ ମାନିବାକୁ ପଡିବ, ମାନେ ସିଏ କାର ଉପରେ ବହୁତ ସଉକ ତାର।
ମୋର ବି ଅଛି କହୁନୁ।
ତୋର ବି ଅଛି?
ହୁଁ।
ସତକଥା? ମାନେ ସ୍ପୋର୍ଟ କାର ଏ ସବୁ ଯାକ ଏ ସବୁ ଯାକ ତ
ହୁଁ ହୁଁ। ସ୍ପୋର୍ଟସ କାର ମାନେ ସେଇ ଯୋଉ ଡ୍ରାଗ ରେସ୍ କରନ୍ତି, ଏଫନ୍ ଫର୍ମୁଲା କାର ସେଗୁଡ଼ାକ ନୁହଁ। ନର୍ମାଲ ତମେ ଏଇ ଦୈନନ୍ଦିନକ ଭିତରେ ଯେତିକି ଦେଖୁଛ, ମର୍ସିଟିଜ, ବି ଏମ୍ ଡବ୍ଲୁ, ମାର୍କସ ସୁଜୁକି, ଟୟଟା ଯୋଉ ସବୁ ବିଷୟରେ ନଲେଜ ଅଛି।
ହଁ ନାଇଁ ନାଇଁ ମୁଁ ଭାବିଲି, ଏଇ ଯୋଉ ଟିଲୁ ଟିଲୁ
ଟିଲା, ଟିଲା ହଁ।
ଆଇଛି ସୌମ୍ୟ ସହିତ ବୁଲୁଚି, ହୁଁ। ତାହାର ଭାଇ କହନି ମାନେ କେତେ ଭାଇ କହନି ବୁଦ୍ଧି ପର୍ବଳ ଭାଇ କାର ଉପରେ
ଆଉ ସିଏ ବଲ୍ ଚୋରି କରିକି ସିଏ ବଲ୍ ଗୁଡା ନେଇଯାଇ ନୁଚି ନୁଚି ବୁଦ୍ଧି ହୋଇଯାଇଛି।
ନାଇଁ ସତ କଥା ନାଇଁ ଏବେ ବୋଲି ନୁହଁ, ସେବେଠାରୁ ଅଛି ମାନେ କେ ମାନେ ଛୋଟ ବେଳ କଥା। ମାନେ ତାକୁ ଏଇଠୁ ତୁ ଅଛୁ ହେଲା। ବହୁତ ଦୂରରେ ଧର ଗୋଟେ କାରଟା ଅଛି ତାକୁ ଏଇଠୁ ଦେଖେଇଦଲୁ ସେ ଟୋଟାଲ କାର୍ କଣ ତାର ମଡେ ରେ କେବେ ଭାରତ କହିଲା ହେଲା କୋଉ ମସିହାରେ ଦିଲ୍ଲୀ ଯାଇଥିଲା? ଟୋଟାଲ ଭାଇ ଡିଟେଲସ ଖୋଜିି କହିଦେବେ ଭାଇ ଜନ୍ମଜ ର ବି ସେଇୟା। ତାପରେ ବି ସେମାନେ ମାନେ କଣ କହିଲୁ ମାନେ ପୁରୁଣା କାର ର ବହୁତ ସଉକ ତାଙ୍କର। ଏ ଆମର କଲେଜ ପାଖରେ ମୁଁ ଜାଣିନି ସେ ରୁଟ୍ ଟା କୋଉଠି ହଠାତ୍ କିନା ମତେ ଜନ୍ମନଜୟ ଆଉ ଚିକୁ କହିଲେ ଏଇଲେ ଗୋଟେ ବଢିଆ ଜାଗା ତ ଦେଖେଇବୁ, ହେଲା। ମୁଁ କହିଲି କୁଆଡେ ବୋଧ ମତେ ବୁଲିବାକୁ ବୋଧେ
ହୁଁ ହୁଁ।
ହେଲା।
ହାଲୋ।
ହୁଁ ହାଲୋ।
ହଁ ଶୁଣୁନୁ ହଁ ଶୁଣୁ।
ହାଲୋ।
ହଁ ଶୁଣ ହାଲୋ ଶଭିଲା। ଶୁଭିଲା ଶୁଭିଲା ହଁ ମୁଁ କହିଲି ସେଦିନ ଜନ୍ମଜୟ ର ଆଉ ମୋର
ହୁଁ।
ମିଶିକି ଏ ଯୋଉ ଚିକୁ ବି ଥିଲା ହେଲା ମତେ କହିଲେ ଚାଲ ଗୋଟେ ବଢିଆ ଜାଗା ଟା ତତେ ଦେଖେଇବି। ମୁଁ ଭାବିଲି କୋଉ ଜାଗା ଟା ଗୋଟେ ହେଇଥିବ। ଯାଇକି ଦେଖି ଦେଇ ବୁଲି ପଡିକି ଆସିବା ଗୋଟେ଼ ମୁଁ ତ ସେଇଆ ଭାବିଲି। ତାପରେ ମୁଁ ଗଲା ବେଳକୁ ଭାଇ ଗୋଟେ ଜାଗାରେ ମାନେ ଗୋ ଟେ ମାନେ କଣ କିଲ ସେକେଣ୍ଡ ହେଣ୍ଡ ଗାଡି ସୋ ରୁମ୍ ଭଳି ଲାଗୁଥିଲା ହେଲା। ଟୋଟାଲ ଥାକ କରିକି ସଜେଇ ଦେଇଚି ଭାଇ ରୋଲସ ରୋୟସ୍ ର ଯେତେ ବି ପୁରୁଣା ମଡ଼େଲେ କିନ୍ତୁ ଭାଇ ସେ ଲୁକିଙ୍ଗ ୱାଇଜ ଏମିତି ଦେଖା ଯାଉଥିଲା ଲୋଭ ଲାଗିବ ଖାଲି ଗାଡି ଆଣିବାକୁ। ତାପରେ ରୋ ରୋ ଖାଲି ରୋଲସରୟସ୍ ନାଇ ଏଇ ଯୋଉ ପରର୍ସେ। ପୋରସେ ବୋଲି ଟିକେ ଗାଡ଼ି ଅଛି ନା କିଛି ଗୋଟେ? ହଁ ପର୍ସେ ତାପରେ ଆମର ରହିଲା ଯୋଉ ଅ ଆମର କଣ ସବୁ ପୁରୁଣା ପୁରୁଣା ଗାଡି ଗୁଡ଼ା ମୁଁ ଏତେ ଗାଡି ଉପରେ କାର ନଲେଜ ନାହିଁ କିନ୍ତୁ କିନ୍ତୁ ସେ ଗାଡି ଯେଉଭଳିଆ ଦେଖା ଯାଉଥିଲା ମାନେ କସ ଲାଗୁଥିଲା। ଏଇ ଯୋଉ ଟ୍ରିପାଲାର ଗୋଟେ ମୁଭି ଦେଖଥିବୁ। ଟ୍ରିପଲାର ମୁଭି ଦେଖିନୁ ଯୋଉ ରାମଚରଣ ର ହାଲୋ। ଟ୍ରିପଲା ର ମୁଭି ଗୋଟେ ଦେଖିନୁ ରାମଚରଣର।
ଉଁ ହୁଁ।
ହଁ ସେ ମୁଭିରେ ଯ ଏମିତିଆ ଗଟେ କାର ନାଇଁ ଡିଟ ଗୋଟେ ସେମତି କାର୍ ଆଉ ସେମ କଲର।
ଆ
ଭାଇ ବଢିଆ ଦେଖା ଯାଉଥିଲା। ମାନେ କାର ଉପରେ ମୁଁ ଦେଖିଚି ପ୍ରାୟ ଲୋକଙ୍କର ବହୁତ ନଲେଜ ରହୁଚି। କୋଉ କାର୍ କେମିତି ଚାଲେେ କୁଆଡେ ରହୁଚି କଣ? ଭାଇ ମୁଁ ତ ସେଥିରୁ କିଛି ଗର ପାଏନି। କାର୍ ତ କାର୍ ନର୍ମାଲ କାର୍ ଏ ତେ ପକାର ହେଲେଁ। ଆଁ
ଆମେ ହେଉଚୁ କାାର୍ ଏନ୍ଥୁଜିଆଷ୍ଟ ମାନେ କଉଁ କଣ ମଡ଼େଲ୍ କହିହେବ।
ହଁ ଭାଇ ପୁରା ମାନେ ଅଲଗା ପ୍ରକାର ଭାଇ। ମାନିବାକୁ ପଡିବ ଭାଇ ନଲେଜ କିନ୍ତୁ ଅଲଗା ପ୍ରକାର। ମାନେ ଗାଡି ମଡେଇ ସହିତ କେବେ ବାହାର ଦେଲା ସେଇଟା ବି କହିଦେବେ। ଭାଇ ମୁଁ ଏତେ ଜିନିଷ ପାଇଁ ମନ ରଖିପାରିବିନି। ସେମିତି ମୋର ଆଉ ଗୋଟେ ସାଙ୍ଗ ସେମିତି ଅଛି ହେଲା। ତାକୁ ସେମିତି ପଚାରିବୁ? ଗାଡିର କୋଉ ପାର୍ଟସ୍ କଣ ଖରାପ ହେଲେ କଣ ପକେଇବାକୁ ପଡେ ଭାଇ ସଏ ପୁରା ଡିଟେଲସ ରେ ଗାଇଯିବ।
ହୁଁ ମାନେ ସେ ଗ୍ୟାରେଜ କାମ କରୁଥିଲେ ବୋଧେ।
ହୁଁ।
ହୁଁ ଯାହା ହଉ ଭଲ ସାଙ୍ଗ ରଖିଚ। ସେ ଯୋଉ ବିଶ୍ଵଜିତି ଭାଇ ସେ ବିଶୋଇ ତାଙ୍କରି ବି ବହୁତ ନଲେଜ ଥିବ ତ?
ନାଇଁ ତାର କିଛି ନାହିଁ ସେ ତାର ନଲେଜ କଣ ତାଙ୍କର କିଛି ନାହିଁ।
ତାଙ୍କର ପ୍ରାକ୍ଟିକାଲ ନଲେଜ ଥିବ ଭଲ ମାନେ ବାୟୋଲୋଜି
ହଁ ହଁ ହଁ। ତାଙ୍କର ସବୁ ପ୍ରାକ୍ଟିକାଲ ମାନେ ସିଏ ଯାହା ଦେଖିବେ ଆଗ ମାଡି ବସିବେ।
ହଁ ପ୍ରାକ୍ଟିକାଲ କରୁଥିଲେ ବା କଣ ଭିଡିଓ ଗୋଟେ ହେଇଥିଲା।
ହଁ ବା ସିଏ ବେଙ୍ଗ ଫେଙ୍ଗ ଏମିତି ତାଙ୍କର ଯୋଉ ଡାକେ ଜୁଲୋଜି ପ୍ରାକ୍ଟିକାଲ ହୁଏ। ହଁ ସେ ସବୁ ପ୍ରାକ୍ଟିକାଲ ତ ତାଙ୍କୁ ଟିକେ ଭଲ ଲାଗେ ଆଉ। ହଁ ହ୍ୟୁମନ ବିଙ୍ଗସ ନା ଆଛା। ସେ ଛାଡ ତାଙ୍କ କଥା କହି କିଛି ଲାଭ ନାହିଁ। ଯେ ସିଏ ତ ଆମକୁ ଭୁଲିଗଲେ ବଡ ଲୋକ ହେଇଗଲେଣି। ପଇସା ପତ୍ର ଇନକମ କଲେଣି ଆ ଆମେ ଆଉ ତାଙ୍କୁ କଣ କହିପାରିବା? ହୁଁ ଆଉ ଦିଦି ଦି କଣ କରୁଛନ୍ତି?
ସିଏ ବି ସିଏ ବି ବୋଟାନି ପ୍ରାକ୍ଟିକାଲ‌ କରୁଥିଲେ।
ଓ ଅଛି ବୋଟାନି ତାଙ୍କର ଆଛା ଆଛା। ଆଚ୍ଛା ସୋମ୍ୟ ତାହଲେ ଆଚ୍ଛା ଆଚ୍ଛା ତାହେଲେ ସ ସୋମ ସୌମ୍ୟ କ୍ୟାମେରାମ୍ୟାନ। ଅଛା ନାଇଁ ହଠାତ୍ କିନା ମୁଁ ଏମତି ଜାଣିନଥିଲି ସେମାନେ ଏମତି ମାନେ ଏ କୋଉ କୋଉ ଲାଇନ ରେ ସେମାନେ ପଶିଗଲେ। ମତେ ସୌମ୍ୟା ଆସି କହିଲା। ଆରେ ସାଗର ଭାଇ ଶୁଣ ଆଉ। ସୋ ବିଶ୍ୱଜିତ୍ ଜୁଲୋଜୀ ଲାଇନ୍ ରେ ଗଲା। ଜ୍ୟୋତି ଦିଦି ବଟାନି ଲାଇନରେ ଗଲା ଆଉ ମୁଁ ତ କ୍ୟାମେରା ମାନ୍ ହେଇଗଲି ଲୋକଙ୍କ ଫଟୋ ତ ପାସପୋର୍ଟ ସାଇଜ୍ ଫଟୋ ଉଠେଇକି ଦଉଚି ଆଉ। ଏମିତିଆ କଥା ଆଉ। ଆଉ ମୁଁ କହିଲି ଏଇ ନା ଚିକୁ ତ ମ-ମଙ୍ଗଳା ଖୁଳି କହୁଚି ତୁ ଆସୁନୁ ବସିବା। କାଇଁ ଓ କାଲିଆ ଓ ଆଜି ତାହେଲେ ପଡିବ ତାମାନେ ଆପ୍ ରେ ଆଉ କଥା ହେଇପାରିବାନି।
କଉତିରେ?
ଆଁ।
କୋଉଥିରେ କଥା ହେଇପାରିବାନି ହଁ ୟା ପରେ ହଁ ୟା ପରେ।
ଆଚ୍ଛା।
ହବା ହବା ଦେଖିବା ଆଉ ଅଛି ଏବେ ଆଉ ଆଉ ହଁ ଆଉ କୋଡ଼ିଏ ମିନିଟ ଖଣ୍ଡେ କଥା ହେଇ ପାରିବା।
ଓହୋ ନା ମ ଭୋକ କଲାନି ଆସୁନ ଗୋଟେ କଣ ଖାଇଦେଇ ଆସିବା।
ହୁଁ କଣ ଡାକୁନୁ କଣ୍ ଖୁଆଇବ?
ନାଇଁ ଆମେ ଆଖପାଖରେ କିଛି ଭଲ ଖାଇବା ଜିନିଷ ନାହିଁ ସତ କଥା।
ଚଟ୍ ପଟା ମାନେ କିଛି ଅଲଗା ଅଲଗି ଇନୋଭେଟିଭ।
ସେଇପା ଗୋଟେ କିଛି ଗୋଟେ ଖାଇବା ଜିନିଷ ଗୋଟେ ନାହିଁ କିଛି। ସେମ୍ ଜିନିଷ ସେ ତାପରେ ସିଏ ହେଇଥିବ ଆଗରୁ ଗୋଟେ ଗୁପ ଗୁପଚୁପ ବାଲା ବସୁଥିଲା ସିଏ ଭାଇ ଗଣେଇନି ସିଏ ଦେଇ ଚାଲିଥିବ। ତୁ ଖାଇ ଚାଲ ଥିବୁ ମୋର ଥୋର ମନେ ଅଛି ମୁଁ ଥରେ ମନ ଅଛି ମୁଁ ପଚାଶ ଷାଠିଏ ଟଙ୍କାର ବୋଧେ ଗୁପଚୁପ୍ ଖାଇ ଦେଇଥିବି ହେଲା। ସିଏ ଭାଇ ସେ ସ୍ତ୍ରୀ ଲୋକଙ୍କ ସହିତ ଗପୁଛି ପଚାଶ ଷାଠିଏ ଥର ମୁଁ ମୋତେ ଖାଇସାରିଥିବି ସିଏ କହୁଛି କେତ ମୁଁ କହିଲି ଭାଇ କେତେ ଟଙ୍କା ହେଲା ନା ଭାବି ଭାବି ଭାବି କହୁଛି କୋଡ଼ିଏ ଟଙ୍କା ମୁଁ କୋଡ଼ିଏ ଟଙ୍କା ଦେଇକି ପଳେଇ ଆଇଲି।
ତୁ ଆସୁନୁ କହିଲି ହଁ ହଁ।
ହୁଁ ତ ଶୀତରେ ସେ କଣ କରଛି କହିଲୁ ମାନେ ଅ ତା ଭାଇ ତାକୁ ରଖିଦେଇଛନ୍ତି ଏଇନା ତା ଭାଇ ଏଇନା କିଛି ଜାଣି ପରୁନି ଛୁଆ ଟା ନା ସେଇଆ ଆଉ।
ହୁଁ ହୁଁ।
ହୁଁ। ତାପରେ ଏଠି ଖାଏ ନାଇଁ ଷ୍ଟ୍ରିଟ୍ ଫୁଡ ରା ଏତେ ଭଲ ଲାଗୁନି ଏଠି।
ଆଚ୍ଛା ହୁଁ।
ଏଇ ବିଜେପି କଲେଜ ସାଇଡରେ ଏତେ ସବୁ ଷ୍ଟିଟ୍ ଫୁଡ କଣ? ମାନେ ଗୋଟେ ଅଛି ମାନେ ଫ୍ରୁଟ ସାଲାଡ଼ ବି ବିକୁଛି। ନୋ ଥରେ ଟ୍ରାଏ କରିବୁ ସବୁବେଳେ ଡେଲି ଯିବାକୁ ଇଚ୍ଛା ହବ।
ଆଣିକି ଆସୁନ ଆମ ପାଇଁ ଆମ ପାଇଁ ଟିକେ ଆଣିକି ଆସିବୁ।
ଅଧିକ ରହୁଛି ନହେଲେ ଖାଇବାକୁ ବଢ଼ିଆ ଲାଗୁଛି କଣ ଷାଠିଏ ଟଙ୍କା?
ହଁ ଆଣ୍ ଦବୁ ଷାଠିଏ ଟଙ୍କା ତ।
ହଉ ଆଣ୍ ଦବା ଗୋଟେ ଆଉ ଇଏଟା ଗୋଟେ କଥା ଆମ କଲେଜ ସାଇଟ୍ ରେ ସେମତି ଗୋଟେ ବସ୍ତୁଲା ଗୋଟେ ଚାଟ୍ ବାଲା।
ହୁଁ।
ଆମ- ଆମ ଟିଚର୍ ମାନେ ସବୁ ଖାଇଲେ ଯେ ପଇସା ଦେଲେନି ଆଉ ସେ ଚାଟ୍ ବାଲା ଆଉ ଆସୁ
ମାନେ କଣ ବାକି କରିଥିଲେ ବାକିରେ ଦବୁ।
ହଁ ଆମେ କୁଆଡେ଼ ପଳଉଛୁ ତାକୁ ଗୋଟାଏ ଗାଲକୁ ମାରିବେ ଆମେ କୁଆଡେ଼ କଣ ପଳଉଛୁ। ହେଲା ଏଇ ତ ଆମ କଲେଜେ। ସେ ଆସୁନି ଆଉ ହେଲା ଭାଇ ତାଠୁ ଡେଲି ଖାଇବେ। ହେଲା ନା ଆମେ କୁଆଡ଼େ ପଳଉଚୁ ଏଇ ବା ଆମ କଲେଜେ ଏସ୍ ଉ ଆରେ ଗୋଟେ ମଜା ଲାଗେ ଗୋଟେ ଆଉ କଣ ଆଉ ତାଙ୍କର ମୋଟିଭ କଣଥିଲା କହିଲ? ଆରେ କଲେଜ ସାଇଡ୍ ରେ ଆକ୍ଚୁଆଲି ଗମେଣ୍ଟ୍ ମୁଁ ମନା କରିଚି କି ନାଇଁ ତେ ଫୁଟ୍ ପାଥ୍ ରେ ଯୋଉ କଲେଜ ଛୁଆ ନା ପ ପକେଇବନି ପିଲାମାନେ ଖାଇକି ପେଟ ଫେଟ ଖରାପ ହଉଛି ତ ତମେ ପକାଅନି ସିଏ ପକେଇଛି ଜବରଦସ୍ତି। ଇଏ ଆଉ ତାଙ୍କ ହ ହଁ ବା ଆମେ ଖାଉଚନ୍ତି ଖାଉଚନ୍ତି ଫାଷ୍ଟ ଫାଷ୍ଟ ପଇସା ଦେଲେ ଫାଷ୍ଟ କଣ ମାଗଣା ଦବ କି ଫାଷ୍ଟ ଫାଷ୍ଟ ପଇସା ଦେଲେ। ତାପରେ ତା ସହିତ ଭଲରେ ମିଶିଲେ ହେଲା କାଲ୍ ନବୁ କାଲ୍ ନବୁ ଆମେ କୁଆଡେ଼ ପଳଉଚୁ ଆମ୍ ପା ଏଇ କଲେଜ୍ ର। ଆମ୍ ପା ଏଇ କଲେଜ ର ତାପରେ ଯଦି ବେଶୀ ପଇସା ହେଇଗଲା ପା ପାଖପଖି ଦୁଇଶହ ତିିନିଶହ କି ପାଞ୍ଚଶହ ଟଙ୍କାରେ ଖାଇ ଦେଇସାରିଥିବେ ହେଲା ଡଇରେକ୍ଟ ପିଏନ୍ ହାତରେ କହିକି ପଠେଇବ। ସେ ପିଅନ ଅସିକି କହିବ ଆଜ୍ଞା ପଣ୍ଡା ବାବୁ କହିଲେ ତମର ଟିକେ ଚାଟ୍ ଦବ।
ହୁଁ ହୁଁ।
ହେଲା ନା ପଇସା ନା ପଇସା ପଣ୍ଡାବାବୁ କହିଲେ ପଛରେ ଦେବେ।
ବଢ଼ିଆ ନା ବଢ଼ିଆ।
ମାନେ ତାଠାରୁ ଏତେ ଖାଇଦେଲେ ସିଏ ମାନେ ଆଉ କଣ ତାକୁ ଆଉ କହିବି ଏତେ ଖାଇଦେଲେ ଯେ ସିଏ ଆଉ ଆଇଲାନି ଆଉ।
ହୁଁ ସେମାନେ ପାଖାପାଖି ଦେଢ଼୍- ଦି ହଜାର ତିନି ହଜାର ଟଙ୍କାର ବାକି ରଖିକି ଆସିଲେ ତାଙ୍କୁ
ଆରେ ସବୁ ଟିଚର ଖାଆନ୍ତି। ସେ ମାଗି ବି ପାରେନି କେମିତି କଣ କହି ମାଗିବ କହୁନୁ। ଓ ହଉ ଓ ହଉ ମୁଁ ରହିଲି ଆଁ।
ହୁଁ।